ଆଉ କଣ ସବୁ ଭଲ?
ହଁ ଆମର ତ ସବୁ ଭଲ ଆପଣଙ୍କ ଦେହ ଫେହ ଭଲ ଅଛି ତ କାରଣ ଆଜି ଟିକେ ଅଧିକ ବର୍ଷା ହେଇଛି ତ ସେ ଯୁଗରୁ ପଚାରିଲି ଆଉ
ହଁ ହଁ ମୋ ଦେହ ତ ପୁରା ସୁସ୍ଥ ଅଛି କାହିଁକି ନା? ମୁଁ ସବୁ ମାନେ ସୁସ୍ଥ ରହିଲା ଭଳିବା ଖାଇବା ଗୁଡାକ ଖାଉଛି ସେଥିପାଇଁ ମୋ ଦେହ ପୁରା ହିଁ ସୁସ୍ଥ ଅଛି ଆପଣଙ୍କ ଦେହ ପୁରା ସୁସ୍ଥ ତ ଅଛି କି ନାହିଁ?
ହଁ ମୋ ଦେହ ତ ପୁରା ଭଲ ଅଛି। ଓହୋ ଆପଣ ସୁସ୍ଥ ରହିଲା ଭଳିଆ ଖାଦ୍ୟ ଗୁଡାକ ହଉଛି ଆପଣଙ୍କର ଯୋଉ ଚିକେନ ପକୋଡା କଙ୍କଡା ଆଉ ଯୋଉ ଆପଣଙ୍କର ଯୋଉ ସେଇଟା କଣ ତ ଯୋଉ ଆପଣ ଖାଇଥିଲେ? ଚିଙ୍ଗୁଡି ଏଇଗୁଡାକ କଣ ଆପଣଙ୍କର ସୁସ୍ଥ ରହିବାର ଖାଦ୍ୟ?
ଆଉ ଏଇଗୁଡାକରେ ତ ପ୍ରୋଟିନ ଅଛି ଆଉ ଗୁଡ ଫ୍ୟାଟ ଅଛି ଯୋଉଥିରେ କି? ମତେ ଶକ୍ତି ମିଳିବ ଯୋଉଥିରେ କି ମୁଁ କାର୍ଯ୍ୟ କରିବାକୁ ସମର୍ଥ ହେବି। ତ ଏଇଗୁଡାକ ତ ଖାଇଲେ ଦେହ ପାଇଁ ତ ଭଲ। ଆପଣ ପନିର ଆଉ ଛତୁ କଣ ଖାଆନ୍ତିନି କି ସେ ଏଥିରେ ବି ତ ପ୍ରୋଟିନ ଥାଏ ଆପଣ ପାଠପଢା ଛୁଆ ହେଇକି ଏମିତି କଣ କଥାବାର୍ତ୍ତା କରୁଛନ୍ତି? ପାଠ ବହିରେ ବି ଏଇ ସବୁ ଜିନିଷ ବିଷୟରେ ଲେଖା ହେଇଛି କୋଉଥୀରେ ଶ୍ଵେତ ସାର ଅଛି କୋଉଥିରେ ସ୍ନେହ ସାର ଅଛି କୋଉଥିରେ ପୃଷ୍ଟି ସାର ଅଛି କୋଉଥିରେ ଧାତ ସାର ଅଛି କୋଉଥିରେ ଆଉ ସବୁ କଣ ସାର ଅଛି ସବୁ ତ ଲ ଖାଇ ଥାଏ କୋଉଥିରେ ଖଣିଜ ଲବଣ ଅଛି ଆପଣ ତ ପଢିଥିବେ ବହିରେ।
ଆପଣ ଟିକେ କହିଲେ। କୋଉ କୋଉ ସାର ଅଛି ଆମର ଟିକେ କହିଲେ ଆପଣ?
ମୁଁ ପା କହିଲି ଏ ଆମର ଶ୍ଵେତ ସାର ସ୍ନେହ ସାର ପୃଷ୍ଟି ସାର ଜୀବ ସାର ଧାତୁ ସାର ଏଇ ପ୍ରକାରର ସବୁ ସାର ସାର ଅଛି ଆଉ ଭିଟାମିିନରେ ଭିଟାମିିନ ଏ
ଆଉ ଗୋଟେ ଛାଡିଦେଲେ ଆପଣ
କୋଉ ସାର କହିଲେ ମୋର ମନେ ପଡ଼ୁନି
ଖଣିଜ ଦ୍ରବଣ
ଓହୋ ଖଣିଜ ଦର୍ବଣ ବି ଅଛି ଖଣିଜ ଲବଣ ବି ଅଛି ଆଉ ଲୋହ ସାର ବି ଲୋହ ସାରା ଟା ମୁଁଚରେ ଛାଡି ଦେଇଥିଲି।
ହଁ। ଆଉ ଆପଣ ଆଜି ସବୁ କଣ ଖାଇଛନ୍ତି ସକାଳେ ମତେ ଯାହା ଲାଗୁଛି ପଣ ମତେ ଆଜି ପୁରୀ ଡାଲମା ଖାଇଛନ୍ତି ହଁ ନା
ହଁ କାହିଁକି ନା ଆପଣଙ୍କ ଘରକୁ ଆଜି ପୁରୀ ଡାଲମା ଆମେ ମାମା ଦେଇଥିଲା ବୋଲି ଆପଣ ଜାଣିପାରିଲେ କି ଆମେ ଆଜି ପୁରୀ ଡାଲମା ଖାଇଛୁ ହଁ ମୁଁ ସତ କହିଲି ନା
ନା ଆ ମୁ ମୁଁ ଆପଣଙ୍କ ଘରକୁ ଆଜି ସକାଳେ ଆସିଥିଲି ଆପଣ କିନ୍ତୁ ଉ ପୁରା ଫା ହେଇକି ଶୋଇଥିଲେ ଆପଣ ଆଉ ଆପଣଙ୍କ ଭଉଣୀ କିନ୍ତୁ ଆପଣଙ୍କ ମାମା ଆଉ ଆପଣଙ୍କ ବାପା ଆଇ ଦି ଜଣ ମିଶିକି ପୁରୀକୁ ଦଳିକି ପୁରୀର ଅ ତାକୁ ଗୋଲ ଗୋଲ କରିକି ତାକୁ ବେଲୁଥିଲେ ସେଇଟାକୁ ମୁଁ ଦେଖିଥିଲି ଆଉ ମୁଁ ତ ଜାଣିନି ବି ଆମ ଘରକୁ ପୁରୀ ଯାଇଛି ବୋଲି କାରଣ ମୁଁ ତ ଦିନ ସାରା ଆପଣଙ୍କ ଘରେ ଅଛି। କିଛି ନା ଜାଣିବି ବି କେମିତି
ଆପଣ ତ ସବୁଦିନ ଆମ ଘରେ ହିଁ ରହି ଯାଉନାହାନ୍ତି ଆମ ଝିଅ ହେଇକି କାହିଁକି ନା ଆପଣଙ୍କ ମାମା ବାପାଙ୍କ ଠାରୁ ମୋ ମାମା ବାପା। ପାଉ ମୁଁ ଭଉଣୀ ତ ଆପଣଙ୍କର ବେଶୀ ପ୍ରିୟ ତ ଆପଣ ରହିଯାଆନ୍ତୁ ଏଠି କାମ ସରିଲା
ହଁ ରହୁଛି ତ ଦିନ ସାରା ରହୁଛି। ତାପରେ ରାତି ହେଲେ ନଅଟା ଦଶଟା ବେଳକୁ ଯାଇକି ଶୋଇଉଚଛି ତାପରେ ଖାଲି ଯାହା ମୋର ଟିକେ ଅଛି ଆଜି ଚାରଟା ର ଛଅଟା ଟିୁସନ ସେତେବେଳେ ଯାହା ଯିବି ଆଉ ଯଦି ବର୍ଷା ହବ ତାହେଲେ ମୁଁ ଯିବି ନାହିଁ।
ନା ନା ଏମିତି ଆପଣ ଛୁଆଙ୍କ ଭବିଷ୍ୟତ ଯେହେତୁ ଅଛି ଆପଣ ଆପଣଙ୍କର ଟଟିଉସନ ଟାକୁ ଜମା ବି ବନ୍ଦ କରିପାରିବେ ନାହିଁ ଆପଣ ଟିଉସନ ଯାଆନ୍ତୁ।
ଆପଣ ମତେ ନେଇକି ଛାଡିକି ଆସିବେ ତ ଚାରିଟା ବେଳେ
ଅ ମୁଁ ଗାଡିରେ ନବା ବଦଳରେ ଆପଣ ଯଦି ଆପଣଙ୍କ ସାଇକେଲ ଯାହାକୁ କି ଆପଣ ବି ଏମ ଡବ୍ଲୁ କହୁଛନ୍ତି ସେଇଥିରେ ଗଲେ ଆପଣଙ୍କ ପାଇଁ ସୁବିଧା ହବ ନିଜ ସୁବିଧାରେ ଯିବେ ଅଳ୍ପ ଟାଇମ୍ରରେ ପହଞ୍ଚିବେ ଆଉ ନିଜ ସୁବିଧାରେ ଆସିବେ ଓ ଅଳ୍ପ ଟାଇମେ ଆସିକି ପହଞ୍ଚିବେ। ବୁଝିଲେ ମୁଁ ଆପଣଙ୍କୁ ଯାହା ବୁଝେଇଲି।
ବୁଝିଲି ଯେ ଯଦି ବର୍ଷା ହଉଥିବ ମୁଁ ସେଠାରୁ ଯଦି ଯିବି ତାହେଲେ ମୁଁ ପୁରା ଓଦା ହେଇଯିବି କାରଣ ସେଟାକୁ ଗୋଡରେ ଚଲେଇବାକୁ ପଡେ ନା କି ହାତରେ ତ ଆପଣ ମତେ ନେଇକି ଛାଡିଦେଲେ ହୁଅନ୍ତା ନି, ମୁଁ କଣ ଏତେ ବାଟ ଯ ଯାଇପାରିବି ଏତେ ବାଟ ତ ହେଲଣିି ଆପଣ ଜାଣିଛନ୍ତି ତ ଟିଉସନ ଟା କେତେ ଦୂର ମୋର
ହଁ, ମୁଁ ଜାଣିଛି ଆପଣଙ୍କର ଟିଉସନ ଟା ବହୁତ ଦୂର ଆପଣଙ୍କର ସେଇ ଛୁଆଟା କୁ ଟ୍ୟଉସନ କରିବା ପାଇଁ ତାଙ୍କ ଗାର୍ଡ଼ିଆନ୍ ଆସିକି ମାନେ ତାଙ୍କ ଅଭିଭାବକ ଆସିକି ଆପଣଙ୍କ ଠାରୁ କେତେ ଖୋସା ମତ ଆପଣଙ୍କୁ କରିଥିଲେ। କି ହଉଛି ଆପଣ ମୋ ଛୁଆକୁ ପଢ଼ାନ୍ତୁ ଆପଣ ମୋ ଛୁଆକୁ ପଢ଼ାନ୍ତୁ ଆପଣଙ୍କ ପାଖରେ ହିଁ ମୋ ଛୁଆ ଏତେ ଦିନ ପଢ଼ିକି ଏ ତେ ଏତେ କ୍ଲାସ୍ ଯାଏ ଆସିପାରିଲା ଭଲ ମଣିଷ ହେଇପାରିଲା। ସେଥିପାଇଁ ଆପଣ ହିଁ ମୋ ଛୁଆଙ୍କୁ ପଢିଚୁ ମୁଁ ସେତେବେଳାର ସମୟ ଦେଖିଛି। ମାନେ ମାର୍ଚ୍ଚ ମାସରେ ସେ ଅଭିଭାବକ ଆପଣଙ୍କ ପାଖକୁ ଆସି ଥିଲେ ତ ଆପଣ ବି ମନା କରୁଥିଲେ ବାରମ୍ବାର କି ନାଇଁ ମୋର ହଉଛି। ଏଁ ଯିବାର ଅଛି ମାନେ। ମାନେ ବହୁତ ବାଟ ହେଇଯାଉଛି। ଆପଣଙ୍କ ଘର ହେଲେ ଆପଣ ତଥାପି ରାଜି ହେଲେ। ଆଉ ମୁଁ କହିଲି କି ସାଇକେଲ ଚଲେଇବା ପାଇଁ ଉଭୟ ହାତ ଆଉ ଗୋଡର ଆବଶ୍ୟକତା ଅଛି। ଅଛି ତ ସାଇକେଲ ଉଭୟ ହାତ ଆଉ ଗୋଡରେ। ସାହାଯ୍ୟରେ ଚଲେଇବାକୁ ପଡେ କାହିଁକି ନା ହାତ ଟାରେ ତାର ହ୍ୟାଣ୍ଡେଲ ଧରାଯାଏ। ଆଉ ଗୋଡରେ ପେଡେଲ ମରାଯାଏ। ଆପଣ ତ ଭଲରେ ବୁଝିପାରୁ ଥିବେ ଏବେ।
ହଁ, ମୁଁ ତ ଭଲରେ ବୁଝିପାରୁଛି। ଆପଣ ଆଜି ଆପଣ ସେ କଥା ଛାଡନ୍ତୁ। ମୁଁ ଶୁଣିଥିଲି ଆପ ଆପଣଙ୍କ କଲୋନୀରେ ଏଇଠି ସବୁ ପର୍ବ ପର୍ବାଣି ବହୁତ ଭଲରେ ପାଳନ କରାଯାଏ। ଏଇଟା କଣ ସତ କଥା?
ହଁ, ଆମ କଲୋନୀ ରେ ଦୀପାବଳିରେ ହଉଛି ସମସ୍ତ ଛୋଟ ଛୁଆ ମାନେ ଆଉ ଆଣ୍ଟି ମାନେ ସମସ୍ତେ ମିଳି ମିଶିକି ବାଣ ଫୁଟାନ୍ତି। ଦୀପ ଜାଳନ୍ତି। ରଙ୍ଗୋଲି ବନାନ୍ତି ସବୁ କିଛି କରନ୍ତି ଆଉ ହୋଉଛି ହୋଲି ରେ ବି ସେମିତି ସବୁ ଆଣ୍ଟି ମାନେ ଅଙ୍କଲ ମାନେ ଆଉ ଛୋଟ ଛୁଆମାନେ ଆଉ ବଡ଼ ପିଲାମାନେ। ସମସ୍ତେ ମିଳିମିଶିକି ଏଇଠି ହୋଲି ଖେଳନ୍ତି ବହୁତ ସାରା ରଙ୍ଗରେ ଖେଳନ୍ତି। ନ୍ତି ମାନେ ହୋଲି ତ ରଙ୍ଗ।
ଆପଣ ଏଇ ଗୋଟିଏ କଲ୍ ରେ ସବୁତକ କଥା କହିଦେବେ ବା ନା କଣ ଅଲଗା ଅଲଗା କରି କଥା ହୁଅନ୍ତା ନି।
ହଁ, ଶୁଣୁ ନାହାନ୍ତି ଦୀପାବଳିରେ ନା ସମସ୍ତେ ଧର ଆମ ଘରେ ଆଜି ହେଇଛି ବରା ତରକାରୀ। ଆଉ ଜଣଙ୍କ ଘରେ ହେଇଛି ପୁରୀ ଆଳୁ କଷା ଆଉ ଜଣଙ୍କ ଘରେ ହେଇଛି ଦହିବରା ଆଉ ଜଣଙ୍କ ଘରେ କିଛି ମି ପିଠା ବନେଇଛନ୍ତି ତ ଏମିତି କରିକି ପରସ୍ପର ପରସ୍ପରଙ୍କୁ ଦବା, ନବା ଏମିତି ବି ହୁଏ କିଏ କ୍ଷୀରି ବନେଇଥାଏ ତ ଆଉ କିଏ କଣ ବନେଇକି ଦେଇଥାଏ କିଏ ଗୁଜିଆ ବନେଇଥାଏ କିଏ କାକରା ପିଠା ବନେଇଥାଏ। କିଏ ଚକୁଳି ପିଠା ବନେଇଥାଏ। ଏମିତି ଦୀପାବଳି ଦିନ। ଏମିତି ହୁଏ ଆପଣ ଦୀପାବଳି ଦିନ କଣ ଖାଇବାକୁ ବେଶୀ ପସନ୍ଦ କରନ୍ତି?
ମତେ ଦୀପାବଳି ଦିନ ସବୁ କିିଛି ଖାଇବାକୁ ଭଲ ଲାଗେ। କାରଣ ଆପଣ ତ ଜାଣିଛନ୍ତି ମୁଁ ଗୋଟେ ଗୋଟେ ସର୍ବଗିଳା ମତେ ଯାହା ଦେଲେ ମୁଁ ସବୁ ଖାଇଦେବି ଖାଲି ଆଇଁଷକୁ ଛାଡିକି। ତ ମୁଁ ମତେ ଯାହା ବିି ଦେଲେ ଖାଇଦେବି କାରଣ ମତେ ସବୁ ଜିନିଷ ମତେ ବହୁତ ଭଲ ଲାଗେ। ଆଉ ଆପଣ ମୋ ଠାରୁ ଗୋଟେ ବଡ ସର୍ବଗିଳା ସେଇଟା ବି ମୁଁ ଜାଣିଛି ଆପଣ ଏଟା ଜାଣିଛନ୍ତି କି ନାଇଁ? ଆପଣଙ୍କ ଆପଣ ଯେମିତି ଖାଉଛନ୍ତି ପୁରୀ ଗୁଡାକ ତ ମୁଁ ଜାଣିଛି ଆପ ଆପଣଙ୍କ ଗୋଟେ ବଡ ସର୍ବ ଗୀଳା କାରଣ ଏକାଥରକେ ଚାରି ପାଞ୍ଚଟା ପୁରୀ କୁ ଏକାଥରିକି ପାଟିରେ ପସିି ଦେଇକି ଖାଇ ଦଉଛନ୍ତି ଆପଣଙ୍କ ପାର୍ଟି କେତେ ବଡ କହିଲେ?
ଦେଖନ୍ତୁ ଏଇଟା ହିଁ ମୋର ଖିଆପିଆ ବୟସ ତ ଏଇ ବୟସରେ ମୁଁ ଯଦି ଯଦି ମୋ ମନପସନ୍ଦର ଜିନିଷ ବହୁତ ମାତ୍ରାରେ ନ ଖାଇବି ଆଉ କଣ ବୁଢୀ ହେଲା ପରେ ଖାଇବି। ସହଜରେ ତ ମତେ ଚାଳିଶ ବର୍ଷ ହେଇଗଲାଣି। ଆଉ ଯଦି ମୁଁ ଆଉ ଟିକେ ଅଧିକ ବର୍ଷର ହେଇଯିବି ତାହେଲେ ପୁରା ବୁଢୀ ହେଇଯିବି। ତ ମୁଁ କେମିତି କଣ କରିବି? ତ ମୁଁ ତ ହୋଉଛି ଏବେ ସେଇଥିପାଇଁ ମୋ ମନ ପସନ୍ଦ ର ମତେ ଯେତେ ବି ଖାଇବାକୁ ଇଚ୍ଛା ହଉଛି ମୁଁ ସେତେ ଖାଇ ଦଉଛି। ଆଉ ମୁଁ ହୋଉଛି ରଖୁ ନାହିଁ ମୋ ପେଟ ଭିତରେ କିଛି। ସବୁ ବାହାର ମଧ୍ୟ କରିଦଉଛି କାହିଁକି ନା ମତେ ଖାଇବାକୁ ବହୁତ ତ ପସନ୍ଦ ଲାଗେ ସେଥିପାଇଁ ମୁଁ ନୂଆ ନୂଆ ଜିନିଷ ଖାଇବାକୁ ବେଶୀ ଭଲ ପାଏ। ଆଉ ଜାଣିଛନ୍ତି ଦୀପାବଳି ଦିନ ସବୁ ପ୍ରକାର ବାଣ ଆମେ ଫୁଟାଉ ଯେମିତି କିି ଝୁୁରୁ ଝୁରି ଆଜିକାଲି ତ ରସୁଣ ବାଣ ରସୁଣ ବାଣ ତ ଛୋଟ ଛୁଆ ମାନଙ୍କ ପାଇଁ ବହୁତ ଭଲ ଆପଣଙ୍କୁ ରସୁଣ ବାଣ ଫୁଟେଇବାକୁ କେମିତି ଲାଗେ? ଆଉ ଆପଣ ଅନ୍ୟ କୋଉ ବାଣ ଫୁଟାଇବାକୁ ଭଲ ପାଆନ୍ତି?
ମତେ ରସୁଣ ବାଣ ତ ସେତିକି ଫୁଟେଇବାକୁ ଭଲ ଲାଗେ ନାହିଁ। ମତେ ସବୁତକ ଯୋଉ ବମ୍ ଗୁଡାକ ଥାଏ ସେଗୁଡାକ ଫୁଟେଇକୁ ଭଲ ଲାଗେ ଯେବେ କି ଲକ୍ଷ୍ମୀବମ୍ ଅଳିଆବାଣ ତାପରେ ଯୋଉ ଅଛି ସୁତିିଲି ତାପରେ ଆଳୁ ବମ୍ ତାପରେ ଜଉ ଆଉ ଗୋଟେ ଅଛି ଜଉ କଣ ତ ତୋଟା ର ଯୋଉଟା ଟିକେ ଟିକେ ତା ଯୋଉ ଲଙ୍କା ଲଙ୍କାର ଆଉ ଗୋଟେ ଯୋଉ ଅଛି ଲଡି ଯୋଉଟାକୁ ପୁରା ପୁରା ମାଳ ମାଳ ହେଇକଥାଏ ସେଇଟା ଆଉ ବାଣର ଯେତିକି ସବୁ ଅଛି ଯୋଉ ଆଉ ରହିଛି ଆମର କନ୍ତ ସବୁ ଅଛି ପୁରା ଇଏ ଗୁଡାକ ମାନେ ବମ୍ ଗୁଡାକ ପୁରା ମାନେ ବଡ ବଡ ବମ୍ ଗୁଡାକ ସେଗୁଡା ମୋତେ ଫୁଟେଇବାକୁ ବହୁତ ଭଲ ଲାଗେ ସେମତି ଯା ଯୋଉ ଅଛି ସେଇଟାକୁ ବି ମତେ ଫୁଟେଇବାକୁ ଭଲ ଲାଗେ କାରଣ ସେଇଟା ଥିବ ଥିବ ଜଳି ସାରିଲା ପରେ ସେଟା ଢୋ ହେଇକି ଫୁଟିବ ଆଉ ଅଛି ଗଙ୍ଗା ଯମୁନ ଗଙ୍ଗା ଯମୁନା ବି ଗୋଟେ ଟାକୁ ଭଲ ଭଲ ଲାଗେ। ତାପରେ ଝୋର୍ ଝୁରି କୋମ୍ପି ଚକ୍ରି ଏଇଗୁଡା ତ ସବୁବେଳେ ଅଣା ହି ଯାଏ ତାପରେ ରହିଲା ତାଳ ଫୁଟୁକା ତାଳ ଫୁଟୁକା ଏତେ ରେୟାର ହେଇଗଲାଣି ଯେ ତାକୁ ମିଳିବା ବହୁତ କଷ୍ଟ ହେଇଯାଇଛି କିନ୍ତୁ ସେଗୁଡାକ ମୋ ହାତ ହାତରେ ଧରିକି ଫୋପାଡି ଦିଏ। ଲଙ୍କା ବାଡଙ୍କୁ ବି ମୁଁ ହାତରେ ଧରିକି ଫୁଟାଏ। ତାପରେ କୁମ୍ପି ଆପଣ ଜାଣି ଛନ୍ତି ନା ନାଇଁ ଆମ କଲୋନୀରେ ପିଲାମାନେ କଣ କରନ୍ତି ନା ମୁଁ ବି ସେଇଟା କରେ। କୁମ୍ପି ଆଉ ଚକ୍ରି କୁ ଏକା ସହିତ ଲଗେଇକି ତାକୁ ହାତରେ ଧରିକି ଦିଟା ହାତରେ ଗୋଟେ ଗେ ଗୋଟେ ବାଆଣକୁ ଗଲେ ଗୋଟେ ଡାହାଣ ଆଡକୁ ଯିବ ଏମିତି ହେଇକି ଦିଟା ଯାକ କୁମ୍ପି ଯୋଉଗୁଡାକ ମାନେ ଫୁଟେ ସେଇ ସେଇ କୁମ୍ପି ଆଉ ଚକ୍ରୀକୁ ଆମେ ହାତରେ ଧରିକି ଫୋପାଡି ଦବା ଆ ସେଗୁଡାକ ମାନେ ଉ ଯୋଉ ଉପରେ ଯୋଉ ଫୋପାଡିବୁ ଟିକେ ଉଞ୍ଚାରେ ଫୋପାଡି ଦେବୁ ସେଇଟା ଗୁଡା ପବନରେ ଘୁରି ଘୁରି ଘୁରି ଘୁରି ଯାଇକି ପୁରା ତାଳେ ପଡ୍କି ପୁରା ମାନେ ଯେମ ତି ଲାଗିବ କି ଗୋଟେ ଏ ଯୋଉ ବମ୍ ଫୋପାଡି ଦେଇଛି କଲୋନୀକୁ ସେମିତି ଭଳିଆ ଲାଗେ ସେ ବି ବହୁତ ଭଲ ଲାଗେ। ତାପରେ ଆମର ଏଇଠି ଏଇ ବର୍ଷ କଲୋନୀରେ ଆମର ଗୋଟେ ଝଗଡା ବି ହେଇଥିଲା କାରଣ ଓ ଏଇଠି ଯୋଉ ବାଣ ଫୁଟେଇଲେ ଜଣଙ୍କର ଯୋଉ ଅ ହାର୍ଟ ପ୍ରୋବ୍ଲେମ ଅଛି ତ ସେଇ ଯୁଗରୁୁ ସେ ଆସିକି ଏ ଏଇଠି ସବୁବେଳେ ଟେ ଚିଲଉଥିଲା ବାଣୁ ଫୁଟିଲା ବେଳେ ଆଉ ତାକୁ ଆମ କଲୋନୀର ଗୋଟେ ଦିଦି ଅଛନ୍ତି ତାଙ୍କ ନାଁ ରୂପା ଆଉ ମୁଁ ଆମେ ଦି ଜଣ ମିଶିକି ତା ନାଁ ଦେଇଥିଲୁ ବତି।
ଆଚ୍ଛା ଆଚ୍ଛା ଆପଣଙ୍କ ଘର ସାମ୍ନାରେ ଯାହାକୁ ବି ହାର୍ଟ ପ୍ରୋବ୍ଲେମ୍ ଅଛି ଆପଣ ଆଉ ତାଙ୍କ କୁ ଜମା ବି ହଇରାଣ କରିବେନି ଦୀପାବଳି ଦିନ କାହିଁକି ନା ସେ ଅସୁସ୍ଥ ମଣିଷ। ତା ଦିପାବଳିର ବାଣରେ ତାଙ୍କୁ ଆଉ ଟିକେ ଅସୁସ୍ଥ ଲାଗୁଥିବ। ହଉ ତାହେଲେ ଆପଣ ଭଲ ତାହରେ ଦୀପାବଳି ବନାନ୍ତି।
ହଁ ମୁଁ ଏବେ ପାଇଁ ତ ରଖୁଛି ଆଉ କେତେବେଳେ କଥା ହବା କାରଣ ବହୁତ ସମୟ ହେଲାଣି କଥା ହେଲାଣି ଆମେ। ହୁଁ।